ଏମିତି ଅଛି। ହ୍ୟାଲୋ କହିଲି କେମିତି ଅଛ!
ହଁ, ମୁଁ ଭଲ ଅଛି ତମେ କେମିତି ଅଛ?
ହଁ, ଭଲ ଅଛି।
ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି।?
ହଁ, ଭଲ ଅଛନ୍ତି ସମସ୍ତେ ତମ ଘରେ
ହଁ, ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ଏବେ ତ ରଜ ଗଲା ଆଉ ତମେ ରଜ କେମିତି ପାଳନ କଲ?
ହଁ, ପାଳନ କଲି ସକାଳୁ ଉଠିକି ଗାଧେଇ ପାଧେଇକି ସଜବାଜ ହେଇକି କି ତାପରେ ପିଠା ଖାଇକି ଦୋଳି ଖେଳିକି ବୁଲିବାକୁ ଯାଇଥିଲି ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିଲି। ଏମିତି ଏମିତିରେ ଦିନ କଟିଗଲା ଆଉ ବୁଲାବୁଲିରେ ବେଶୀ।
ବହୁତ ଭଲ।
ଆଗକୁ ପୁଣି ରଥଯାତ୍ରା ଆସୁଛି ନା?
ହଁ ହଁ ହଁ।
ରଥଯାତ୍ରା ବିଷୟରେ ଆଲୋଚନା କରିବା?
ହଁ ଚାଲ। ଆଉ ତୁମେ କେବେ ରଥଯାତ୍ରା ଦେଖିବା ପାଇଁ ଯାଇଛ ପୁରୀ?
ନାଇଁ ଯାଇନି। ଏଇ ଭିଡିଓ ଭିଡିଓରେ ଦେଖିଚି ଆଉ। ସୁନାବେସ ଦେଖିବାକୁ ଯାଇଚି କିନ୍ତୁ ରଥଯାତ୍ରାରେ ସେ ଏତେ ଭିଡ ଏତେ ଭ କ୍ତ ମାନେ ସବୁ ଆସନ୍ତି ସେ, କୁଆଡେ ହଜିଯିବେ ଯାଇକି।
ହଁ କାରଣ ଆଉ ରଥଯାତ୍ରା ତ ଆମ ଓଡ଼ିଶାର ବହୁତ ସଂସ୍କୃତି ଆଉ ଗୌରବ। ଆଉ ଓଡିଶାର ଆମର ସବୁଠୁ ବଡ ପର୍ବ ବି ନା?
ହୁଁ କହିଲୁ ରଥଯାତ୍ରା କେଉଁଠାରୁ ପାଳନ କରାଯାଏ?
ଆ ରଥଯାତ୍ରା ଆମର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ବିଶେଷ ଭାବରେ ପାଳନ କରାଯାଏ। ଆଉ ଏହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି।
କେଉଁ ଦେବା ଦେବୀ ଯାତ୍ରା କର୍ କରନ୍ତି ରଥରେ?
ଆଉ ରଥଯାତ୍ରାରେ ରଥରେ ପ୍ରଭୁ ଜଗନ୍ନାଥ ବଳଭ ଦ୍ର ଆଉ ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।
ସେ ରଥ ଗୁଡିକ ର ନାମ କଣ?
ହଁ ରଥ ଗୁଡ଼ିକର ନାମ ହେଉଛି ପ୍ରଭୁ ବଳଭଦ୍ରଙ୍କ ରଥଙ୍କ ନାମ ହେଲା ତାଳ ଧ୍ୱର୍ଯ୍ୟ। ଆଉ ସୁଭଦ୍ରାଙ୍କ ରଥଙ୍କ ନାମ ହେଲା ଦର୍ପ ଦଳନ ଏବଂ ଶ୍ରୀ ଜ ଗନ୍ନାଥଙ୍କ ରଥ
ରଥର ନାମ ହେଉଛି ନନ୍ଦିଘୋଷ ଆଉ ର ଥଯାତ୍ରା ପୂର୍ବରୁ ହଁ କଣ?
ହଁ ରଥ ଯାତା ପୂର୍ବରୁ ବହୁତ ସାରା ନୀତି ହୋଇଥାଏ। ଯେମିତି କିି ସ୍ନାନ ପୂର୍ଣ୍ଣିମା, ଅନ୍ବବସର, ନବଯୌବନ ଦର୍ଶନ ଭଳି ଅନେକ ସବୁ ନୀତି ପାଳନ କରାଯାଏ।
ଆଚ୍ଛା କହିଲ ଏ ଯୋଉ ରଥ ଯୋଉ ତିଆରି କରାଯାଏ ଏତେ କେବେଠାରୁ ତିଆରି କରିବା ଆରମ୍ଭ ହୁଏ?
ହଁ ଏଇ ଯୋଉ ରଥ ତିଆରି କରାଯାଏ। ଏଇଟା ଆମର ଅକ୍ଷୟ ତୃତୀୟା ଦିନ ରଥର ନିର୍ମାଣ ଆରମ୍ଭ ହୁଏ। ଆଉ ଏଥିରେ ରଥ୍ ଅକ୍ଷୟ ତୃତୀୟା ଦିନ ଠାରୁ ହିଁ ଆରମ୍ଭ କରାଯାଏ। ରଥ କାର୍ଯ୍ୟ ଆରମ୍ଭ ହୋଇଯାଏ।
ଆଚ୍ଛା। ଏଥର ରଥଯାତ୍ରାରେ ସବୁଠାରୁ ଆକର୍ଷଣୀୟ କା ଘଟଣା କଣ? ସବୁଠାରୁ ଆକର୍ଷଣୀୟ ଅଂଶ କଣ?
ଅଁ ରଥଯାତ୍ରରେ ସବୁଠୁ ଆକର୍ଷଣୀୟ ଅଂଶ ହେଉଚି ଯେମିତିି ପହଁଡି ବିଜେ ଆଉ ଛେରା ପରା, ଆଉ ଗଜପତି ମହାରାଜ ସୁବର୍ଣ୍ଣ ଝାଡୁରେ ରଥକୁ ସଫା କରନ୍ତି।
ରାଜା ଆସିକି ନିଜେ ସଫା କରନ୍ତି?
ହଁ ରାଜା ଆସିକି ନିଜେ ହିଁ ସଫା କରନ୍ତି। ଗଜପତି ମହାରାଜା ନିଜେ ହିଁ ସଫା କରନ୍ତି।
ହୁଁ ଆଚ୍ଛା। ତାହେଲେ ଏଇଥିରୁ ଜଣା ପଡିବ ଯେ ଭଗବାନଙ୍କ ସାମାନ୍ ସାମ୍ନାରେ ରାଜା ପ୍ରଜା ସବୁ ସମାନ ନା ସେଇଥିପାଇଁ ସେ ରାଜାଙ୍କ ଦ୍ଵାରା ଏଇ କାମ କରାନ୍ତି।
ହଁ ଠିକ୍ କଥା କହିଲ। ଆଉ ଭକ୍ତମାନେ ବି ରଥକୁ ଟାଣିବା ପାଇଁ ବହୁତ ଆଗ୍ରହୀ ହୁଅନ୍ତି। ଆଉ ନିଜ ଆଗ୍ରହ ସହ ରଥକୁ ଟାଣନ୍ତି।
ଆଛା ଏଇଟା ଗୋଟେ ପବିତ୍ର କାର୍ଯ୍ୟ ନା ବହୁତ ଆଶୀର୍ବାଦ ମିଳୁଥିବ ଏଇଥିରୁ ନା?
ହଁ ହଁ ଏଇଟା ହଉଛି ବହୁତ ବଡ ପ ପବିତ୍ର କାର୍ଯ୍ୟ ଆଉ ଏହି ସମୟରେ ଆମର ସମ ପୁରୀ ଆଉ ଆଉ ସମଗ୍ର ପୁରୀରେ ସହରର ଭକ୍ତିମୟ ହୋଇଛି ସବୁଆଡ଼େ ଜୟ ଜଗନ୍ନାଥ ଧ୍ୱନି ମଧ୍ୟ ଶୁଣିବାକୁ ମିଳିଥାଏ।
ଏ ତ ଲୋକ ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡ ସବୁ ଜମିଥାଏ ନା ମୁଁ ଏମିତି ଦେଖିଛି ଟିଭି ଫିଭିରେ ବହୁତ ଭିଡ ହୁଏ।
ହଁ ଆଉ ଘଣ୍ଟ ମୃଦଙ୍ଗ
ଶଙ୍ଖ ଧ୍ଵ ପରିବେଶ ଉପରେ ଅଧିକ ପ ମୁଁ ଭାବୁଛି ଏଇ ବର୍ଷ ଯିବି।
ହଁ ନିଶ୍ଚିନ୍ତ ଯାଅ। ରଥଯାତ୍ରା ଦେଖିକି ଆସିବ ମୁଁ ବି କେବେ ରଥଯାତ୍ରା ଦେଖେନି ମାନେ ଟିଭିରେ ଦେଖିଛି। ଆଉ ଦେଖିବା କେବେ ଭାଗ୍ୟ ହଉଛି ସେ ଏବେ ଯିବା ଦେଖିବା ପାଇଁ। ଆମେ ତ କହି କିଛି କରିପାରିବାନି ସବୁ ତ ଠାକୁରଙ୍କର ଇଚ୍ଛା।
କହନ୍ତି ନା ମୁଁ ଯେତେବେଳେ ଜାଗା ଯେତେବେଳେ ଠାକୁର ଡାକିବେ। ତାଙ୍କ ପାଖକୁ ଯିବା ପାଇଁ ତାଙ୍କର ଦର୍ଶନ ଯଦି ତମକୁ ଦବା ପାଇଁ ଚାହିଁବେ ତାହେଲେ ଯାଇକି ଯାଇପାରିବ ଜଣେ ଦେଖିପାରିବ ତାଙ୍କୁ ନା।
ହଁ ଠିକ୍ କଥା କହିଲ ଯେତେବେଳେ ଆମେ ସମସ୍ତେ କୁ ଯେତେବେଳେ ଆମକୁ ଜଗନ୍ନାଥ ରଥଙ୍କ ଡୋରି ଲାଗିବ ସେବେ ହିଁ ଆମେ ପୁରୀ ଯାଇପାରିବୁ।
ହ
ଆଉ ତୁମେ ଜାଣିଛ କି ଗୁଣ୍ଡିଚା ମନ୍ଦିରର ମହତ୍ଵ କଣ?
ନାଇଁ ତମେ ଜାଣିଛ?
ଅ ହଁ ଏହାକୁ ଜଗନ୍ନାଥଙ୍କର ମାଉସୀଙ୍କ ଘର ବୋଲି କୁହାଯାଏ। ପ୍ରଭୁ ସେଠି କିଛି ଦିନ ଯାଇକି ରୁହନ୍ତି।
ଆ ସେ ଯୋଉ ମନେ ପଡିଲା। ଏଇ ଯୋଉ ରଥର ରଥ ଯେବେ ଟଣା ଟଣା ଯାଏ ଉ ଯୋଉ ରଥଯାତ୍ରରେ ଯାଇକି ତାଙ୍କ ମାଉସୀଙ୍କ ଘରେ ରୁହନ୍ତି। ଯାଇକି ବାହୁଡାରେ ତାଙ୍କ ପୁଣି ସେରୀ ଯୋଉ ମନ୍ଦିରକୁ ଫେରି ଆସନ୍ତି ନା ସେଇ ଯୋଉ ଗଣ୍ଡିଚା ମନ୍ଦିର ତ?
ହଁ ହଁ ଆଉ ଏଇ ଫେରିବା ଯାତ୍ରାକୁ ଆମେ ବାହୁଡା ଯାତ୍ରା ବୋଲି କହି ଦଉନ କି ଆଉ ବାହୁଡା ଯା ତ୍ର ରେ ବି ବହୁତ ସାରା ବିଶେଷ ତ ରହିଛି ତୁମେ ଜାଣିଛୁ ଏଇ ବିଶେଷତ ସବୁ କଣ ବିଶେଷତା ସବୁ କଣ?
ନାଇଁ ଜାଣିନି ତ ଏତେ ବେଶୀ କିଛି।
ଉଁ ହଁଅ
ହ
ଏହିବାହୁଡ଼ା ବେଳେ ଯୋଉ ଆମର ପ୍ରଭୁଙ୍କର ମାଉସୀମାଙ୍କ ମନ୍ଦିରରେ ପୋଡ଼ ପିଠା ମଧ୍ୟ ଭୋଗ ଲାଗିଥାଏ।
ଆଚ୍ଛା।
ହଁ। ଆଉ ରଥଯାତ୍ରା ଗୋଟେ ଆମେ ଖାଲି ତାକୁ ଧାର୍ମିକ ପର୍ବ କହିପାରିବାନି। ଏଇଟା ଆମର ସାମାଜିକ, ସାଂସ୍କୃତିକ ଏକତା ଏକ୍ ଏକତାର ମଧ୍ୟ ପ୍ର ପର୍ବ ନା କି।
ହୁଁ ଆମର ସେ ପରମ୍ପରାକୁ ସମ୍ମାନ ଦବା ପାଇଁ ଏ ପର୍ବ। ଅ ଭଲ ଉଦାହରଣ ଗୋଟେ ନା।
ତ୍ରାଇ ଓଡ଼ିଶାର ପରିଚୟକୁ ବିଶ୍ୱରେ ପୁରା ପ୍ରସିଦ୍ଧ କରିଛି।
ହଁଅଁ। ଶ୍ରୀ ଜଗନ୍ନାଥ ପୁରୀ ପାଇଁ। ହି ଓଡିଶା କହିଲେ ଓଡିଶା ବାହାରେ ଓଡିଶା କଥା କହିଲେ କିଏ ସମସ୍ତେ ପୁରୀ କୁ ହୁଏ। ବୁଝନ୍ତି ନା ଜଗନ୍ନାଥ ଧାମ।
ହଁଅଁ ତମେ ଠିକ୍ କଇଲ। ଆଉ ଯେତେବେଳେ ଆମେ ଟିଭିରେ ଦେଖୁଥାଉ, ହଁ କୁଅ।
ହେଲେ ଯେତେବେଳେ ଏ ଚାରି ଧାମ ଭିତରୁ ଗୋଟେ ଧାମ ଯେହେତୁ ଆମ ଓ ଓଡିଶାରେ ଅ ଛି, ପୁରୀରେ ଅଛି ତ ସେଥିପାଇଁ ବେଶୀ
କଇଲ। ଆଉ ଆଉ ଆମେ ଯେତେବେଳେ ରଥରେ ପ୍ରଭୁଙ୍କୁ ଦେଖିଥାଉ ଧୀରେ ଧୀରେ ଆଗୁକୁ ବଢ଼ିଥାନ୍ତି ସେ ଦୃଶ୍ୟ ଦେଖିଲେ ମନଟା ଆହୁରି ଖୁସି ଆଉ ଶାନ୍ତି ହେଇଯାଏ।
କେତେ ଖୁସି ଲାଗେ ନା ଭକ୍ତଂ ଭକ୍ତ ମାନଙ୍କ ପାଇଁ ସିଏ ଶ୍ରୀମନ୍ଦିର ଛାଡିକି ଆସନ୍ତି ବାହାର କୁ ସମସ୍ତ ଭକ୍ତଙ୍କ ପାଖରେ ପହଞ୍ଚନ୍ତି ସମସ୍ତ ଭକ୍ତଙ୍କୁ ଦେଖା କରିବା ପାଇଁ ଆସିନ୍ତି।
ହଁଅଁ ତମେ ଠିକ୍ କହିଲ। ଆଉ ଏ ସେଥିପାଇଁ ତ ଆଗୁକୁ ରଥଯାତ୍ରା ଆସୁଛି ଆଉ ମନରେ ମଧ୍ୟ ଉ ତ୍ସାହଟା ବଢ଼ି ଆସୁଛି। ଆଉ ଆମେ ସମେସ୍ତେ ଭକ୍ତି ମନରେ ଅ ବହୁତ୍ ସାରା ମାନେ ଭକ୍ତ ମାନେ ସବୁ ଭକ୍ତି ମନରେ ଉତ୍ସାହ ଆଶା ନେଇକି ଆସି ଥାନ୍ତି ଦେଖିବା ପାଇଁ।
କି କଥା! କେତେ ଆଶା ଥାଏ ନା ଭକ୍ତ ମାନଙ୍କର ସବୁ ଜଗନ୍ନାଥଙ୍କୁ ଦେଖିବେ। ତାଙ୍କ ଜଗନ୍ନାଥଙ୍କ ର ରଥଯାତ୍ରା ଦ ର୍ଶନ କରିବେ, ରଥ ଟାଣିବାର ସୁଯୋଗ ମିଳେ।
ଠିକ୍ କହିଲ ଆଉ ବି ମହାପ୍ରଭୁ ସମସ୍ତଙ୍କ ଦୁଃଖ ବି ଦୂର କରନ୍ତୁ ବୋଲି ଆମେ ସମସ୍ତେ ପ୍ରାର୍ଥନା ବି କରିବା।
ଅଏ ସତରେ ରଥଯାତ୍ରା ଟା କେବଳ ଗୋଟେ ପର୍ବ ନୁହେଁ ଆମର ଐତିହ୍ୟ ଆଉ ସଂସ୍ କୃତିର ସବୁ ପରିଚୟ ଦିଏ ନା।
ହଁ
ପ୍ରାର୍ଥନା କର ଜଗନ୍ନାଥଙ୍କ ପାଖରେ ଜଗନ୍ନାଥ ଡାକନ୍ତୁ ତାଙ୍କ ପାଖକୁ ଦେଖିବା ପାଇଁ। ତାଙ୍କୁ ଆଖି ସମ୍ନାଦେ-
ଆଉ ମଧ୍ୟ ଆଉ ମଧ୍ୟ ଆମୁକୁ ରଥ ଟାଣିବାର ସୌଭାଗ୍ୟ ବି ମିଳିଯାଇ ମିଳିଯାଉ।
ଉଁ ହାଆଃ
ଆଉ ଆମେ
ଆକ୍ଚୁଆଲି ସ ସତରେ ଆଜିର ଏଇ ଆଲୋଚନ ର ବହୁତ୍ କିଛି ଶିଖିବା ପାଇଁ ମିଳିଲା ବହୁତ୍ କିଛି ରଥଯାତ୍ରା ବିଷୟରେ ଜାଣିବା ପାଇଁ ମିଳିଲା
ହଁ। ଆଉ ଆମେ ବି ଆଶା କରିବା ଏଇ ଯୋଉଁ ଆଗକୁ ରଥଯାତ୍ରା ଆସୁଛି ଏହି ରଥଯାତ୍ରାରେ ଆମେ ବି ଭଗବାନଙ୍କୁ ଦିବ୍ୟ ଦୃଶ୍ୟର ଆମେ ଦର୍ଶନ କରିବା। ଆଉ ଭକ୍ତି ଆଉ ପ୍ରେମରେ ଏଇ ପର୍ବକୁ ଆମେ ସମସ୍ତେ ପାଳନ କରିବା। ଆଉ ଏମିତି ବି ଜଗନ୍ନାଥଙ୍କ କୃପାଙ୍କ ବିନା ତ କିଛି ବି ସମ୍ଭବ ନୁହେଁ ସେ ତ ଆମର ବଡ଼ ଠାକୁର ଆଉ ମହାପ୍ରଭୁ ସମସ୍ତ ପ୍ରଭୁ ଭଲରେ ରଖନ୍ତୁ ସୁଖ ଶାନ୍ତିରେ ରଖନ୍ତୁ।
ସତରେ ବହୁତ ଖୁସି ଲାଗିଲା ରଥଯାତ୍ରା ବିଷୟରେ ଏତେ କଥା ଆଲୋଚନା କଲେ ଏତେ ସୁନ୍ଦର ସୁନ୍ଦର କଥା ସବୁ ଆଲୋଚନା ଗଲେ
ଆଉ କିଛି ନୂଆ ମଧ୍ୟ ଶିଖିବା ପାଇଁ
ହଁ।
ହଉ ଆଉ ମୁଁ ରଖୁଛି ଜୟ ଜଗନ୍ନାଥ ଆମ ପରେ କଥା
ହଉ।